ହ୍ୟାଲୋ।
ବନ୍ଧୁ ମ ଶବ୍ଦ ଶୁଣାଯାଉଚି?
ଆଜ୍ଞା ଆପଣଙ୍କ ଶବ୍ଦ ଶୁଣାଉଛି ଜୟ ଜଗନ୍ନାଥ ଭାଇ କହୁନାହାନ୍ତି କଣ କରୁଛନ୍ତି?
ହଁ ଭାଇ ଜୟ ଜଗନ୍ନାଥ ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା ମୁଁ ଏଇ ବର୍ତ୍ତମାନ ଟିକେ ଯାଇଥିଲି ଗୋଟେ କାମକୁ ତ ବର୍ତ୍ତ ଫେରୁଛି ଆପଣ କଣ କରୁଚନ୍ତି?
ବର୍ତ୍ତମାନ ମୁଁ ଗୋଟେ ଏକ ବନ୍ଧୁଙ୍କ ଘରେ ବସିଚି। ଆପଣ ତ ଜାଣିଛନ୍ତି ମୁଁ ବର୍ତ୍ତମାନ ବର୍ଷା ହଉଚି କୁଆଡେ ବାହାରକୁ ବାହାରୁ ପାରୁ ନାହିଁ ଆପଣଙ୍କ ସହିତ କଥା ହଉଥିଲି ଆ ଆପଣଙ୍କ ଗାଁ ଆଡେ କଣ ବର୍ଷା ହଉଥିଲା ବର୍ତ୍ତମାନ ଏଠି ବି ମଧ୍ୟ ଚାରି ଘଣ୍ଟା ଧରି ବର୍ଷା ପକେଇଲା ମୁଁ ବି ମଧ୍ୟ ଏଠି ଘରେ ବସିଛି କୁଆଡେ ଯାଇ ବିି ପାରୁନାହିଁ ବାହାରକୁ।
ଚାରି ଘଣ୍ଟା ଧରି ବର୍ଷା ପକେଇଲା ଚାରି ଘଣ୍ଟା ଧରି ଏତେ ସମୟ କାଇଁ ବର୍ଷ ପକେଇଲା ମାନେ ସେବେଠୁ ଖରା ପକଉଛି ବୋଧେ ବର୍ଷା।
ଆଜ୍ଞା ଆପଣ ଯେତେବେଳେ ଫୋନ କାଟିଲେ ଯଉ କହୁନଥିଲେ ବିଜୁଳି ହଉଥିଲା ବୋଲି ସେବେଠୁ ବର୍ଷା ପକଉଛି ଏବେ ଏବେ ମଧ୍ୟ ବର୍ଷା ହଲକା ହାଲକା ପକଉଛି। ସେ ସମ୍ପୂର୍ଣ୍ଣ ଛାଡିଲା ବେଳକୁ ଆହୁରି ମଧ୍ୟ ପନ୍ଦର ମିନିଟ୍ ଲାଗିବ।
ମାନେ ବର୍ଷା ଟି ସେବେଠୁ ଗାଳୁଛି ଏବେ ଯେ ଆହୁରି ପନ୍ଦର ମିନିଟ୍ ତ ଆପଣ ଯଦି କାମ କର ପାରୁନଥିବେ ବା ଆପଣଙ୍କ ବନ୍ଧୁ ସଉଦା ନେଇ ଘରକୁ ଆସିଲେଣି ନା ନାଇଁ ଏବେ ଯେ ବାହାରେ ଅଛନ୍ତି।
ନାଇଁ ମୋ ବନ୍ଧୁ ସଉଦା ନେଇକି ଆସିଲେ ବର୍ଷାରେ ଓଦା ହେଇକି ମଧ୍ୟ ଆସି ଯାଇଥିଲେ। ମୋ ପାଇଁ ଖାଇବା ନେଇକି ଆସିଥିଲେ ମୁଁ ବର୍ତ୍ତମାନ ଏଠି ଖାଇକି ଟିକେ ବସିଛି ମୁଁ ସକାଳୁ କିଛି ଖାଇନଥିଲି ଆପଣଙ୍କୁ ପୂର୍ବ କଲ ରେ ମଧ୍ୟ କହୁଥିଲି ତ ବର୍ତ୍ତମାନ ମୁଁ ଏବେ ଖାଇକି ଘରକୁ ବସିଛି।
ହଁ ହଁ ତାହେଲେ ଆପଣ ଖାଇଲେ କଣ କିଛି କୁହନ୍ତୁ କଣ ଖାଦ୍ୟ ଖା ଗ୍ରହଣ କଲେ। ତା ବାବଦରେ ମତେ ଟିକେ କୁହନ୍ତୁ।
ଆଜ୍ଞା ମୋ ବନ୍ଧୁ ଯାଇଥିଲେ ଏ ଆମର ଅ କଳ୍ପନା ପାଖକୁ ସେଠାରୁ ମୋ ପାଇଁ ବିରିୟାନୀ ନେଇକି ଆସି ଥିଲେ ତ ମୁଁ ସେଟାକୁ ଖାଇକି ବର୍ତ୍ତମାନ ବସିଛି।
ବିରିୟାନୀ ଖାଇକି। ଆ ଆପଣ ବସୁଛନ୍ତି ଏତେ ଭଲ ଖାଦ୍ୟ ମତେ ଟିକେ ଦେଇଥିଲେ ମୁଁ ମଧ୍ୟ ଖା ଖାଇଥାନ୍ତି ଆପଣ କଣ ଆପଣ ତ ସାଧା ଖାଆନ୍ତି କହିଥିଲେ ଆପଣ ବୋଧେ ସାଧା ବିରିୟାନୀ ଆଣିକି ଖାଇଛନ୍ତି।
ଆଜ୍ଞା ମୋ ବନ୍ଧୁ ଯିଏ ସେ ସାଧା ବିରିୟାନୀ ନେଇକି ଆସିଥିଲେ ସେ ଜାଣିଛନ୍ତି ମୁଁ ସାଧା ଖାଏ ବୋଲି। ତ ମୋ ପାଇଁ ସେ ସାଧା ବିରିୟାନ ନେଇକି ଆସଥିଲେ ଆପଣ ଆସୁନାହାନ୍ତି ମୋ ପାଖ କେବେ ଆସନ୍ତ ଆମେ ମିଶିକି ବିରିୟାନି ଖାଇବା କିଛି ଅସୁବିଧା ନାହିଁ। ଆପଣ ଯଦି ଆସନ୍ତେ ତାହେଲେ ମତେ ଖୁସି ଲାଗନ୍ତା।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଆପଣଙ୍କ କଥା ରଖିକି କେବେ ନା କେବେ ଯିବି ଆପଣ ପାଖକୁ ଖାଇବାକୁ ଆଉ କୁହନ୍ତୁ ଆପଣ କିଛି।
ମୁଁ କଣ କହିବି ଆଜ୍ଞା ଏପଟେ ତ ଆପର ବର୍ଷା ହଉଛି ଆପଣ ତ କହୁଥିଲେ କୁଆଡେ ଚାଲି ଚାଲି ଯାଉଛନ୍ତି ବୋଧେ କୁଆଡେ ଯାଉଛନ୍ତି କି?
ଏଇ କହୁଥିଲି ତ ଆପଣଙ୍କୁ କାମରୁ ଏବେ ଘରକୁ ଯାଉଛି ତ ସେଥିରେ କିଛି ଅସୁବିଧା ନାହିଁ ମୁଁ ଯେହେତୁ କହୁଛି ତ କାମରୁ ଫେରୁଥିଲି ତ ସ ସେଇ ରାସ୍ତାର ଶବ୍ଦ ଆପଣ ଶୁଣା ଯାଉଥିବ ଆଉ ଚଢ଼େଇ କିଛି ବୋବୋଉ ଚନ୍ତି ଆଖ ପାଖରେ ସେ ଶବ୍ଦ ଆପଣ ଶୁଣା ଯାଉଥିବ।
ଆପଣଙ୍କର ସେଠାରେ ଦୃଶ୍ୟତ ବହୁତ ଭଲ ଥିବ କାରଣ ଆପଣ ରାସ୍ତାରେ ଚାଲି ଚାଲି ଯାଉଛନ୍ତି। ଗାଁ ରେ ବର୍ଷା ହେଇଛି ତ ଗାଁ ର ଦୃଶ୍ୟ ବହୁତ ଭଲ ଥାଏ ଆପଣ ତ ସ ଆପଣ ତ ସେଗୁରା ଏବେ ଦେଖୁଥିବେ ଆମକୁ କେବେ ଡାକୁନାହାନ୍ତି ଆପଣଙ୍କ ଗ୍ରାମ କୁ।
ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ତ ଆପଣଙ୍କୁ ଡାକୁଚି ଆପଣ ଆସନ୍ତୁ ଆସିଲା ପରେ ଆମେ ଯା କରିବା ପ୍ରସ୍ତୁତି କିଛି ଭୋଜି ଭୋଜି କରିବା ନହେଲେ କଣ କରିବା ଆପଣ ଆଗ ଆସନ୍ତୁ।
ଆଜ୍ଞା ଆପଣଙ୍କ ପାଖରେ ପବନ ବୋଧେ ଜୋରରେ ହଉଛି ସେଥିପାଇଁ। ବୋହୁତ ଭଲ ଲାଗୁଥିବ ବୋଧେ ଏବେ ଜୋରରେ ପବନ ଦେଲାଣି ବୋଧେ ଆପଣଙ୍କ ଆଡେ।
ହଁ ହଁ ଏବେ ଚଳିବ ଦୋଉଚି ଅଳ୍ପ ଅଳ୍ପ ମାତ୍ରାରେ। ସେ କିଛି ଅସୁବିଧା ନାହିଁ କଣ କରିବା ଯେହେତୁ ପୋଖରୀ କୂଳ ତ ସେଥିପାଇଁ ପୋଖରୀ କୂଳ ପାଖରେ ତ ଆପଣ ଜାଣିଛନ୍ତି ପବନ କେଉଁ ଭଳି ପ୍ରବାହିତ ହୁଏ।
ଆପଣ ଯୋଉ କୋହୁଛନ୍ତି ଯେ ପୋଖରୀ କୂଳରେ ବସୁଛନ୍ତି ଏବେ ତ ପୋଖରୀ ପୋଖରୀ କୂଳ ବୋହୁତ ସଫା ଥିବ ମାଛ ମାନେ ତ ନ ଥିବେ ପୋଖରୀରେ।
ନାଇଁ ନାଇଁ ପୋଖରୀ ଆମର ବୋହୁତ ସଫା ପୋଖରୀରୁ ସଫା କରାହୋଉଚି ସେଠାରେ ମାଛ ଛଡା ହୋଇଛି ମୁଁ ଯେତେବେଳେ ଆପଣଙ୍କୁ କହିବି କୁହନ୍ତୁ ଆପଣ ସେମିତି କହିଚାଲୁଥିବେ ହେଲା ରହିବେନି।
ହଁ। ମୁଁ କହୁଥିଲି ଯୋଉ ପୋଖରୀରେ ମାଛ ଅଛନ୍ତି ବର୍ତ୍ତମାନ ଆପଣଙ୍କ ଆପଣ ତ ନିରାମିଷ ଅଛନ୍ତି ଆପଣ ତ ମାଛ ଖାଉନଥିବେ।
ନାଇଁ ନାଇଁ ନିରାମିଷ କିଏ କହିଲା ମୁଁ ବା ଆପଣଙ୍କୁ କହିଥିଲି ମୋର ଘର ଲୋକ ମତେ ଦେଇ ଦୋଉଛନ୍ତି ବାଧ୍ୟ କରି ନିରାମିଷ ମୁଁ ଆଉ କେମିତି ଅଛି।
କ୍ଷମା କରିବେ ମୋର ମନେ ନଥିଲା ଆପଣଙ୍କ କଥା ସେ କଥା ମୁଁ ଭାବିଥିଲି ଆପଣ ପ୍ରୀତମ ବାବୁଙ୍କ ଭଳି ନିରାମିଷ ବୋଲି କାରଣ ଆପଣଙ୍କର ବନ୍ଧୁ କେତେ ଜଣ ଅଛନ୍ତି ନା ନିରାମିଷ ସେଥିପାଇଁ ମୁଁ ଭାବିଲି ଆପଣ ବି ହେଇଯାଇଥିବେ ବୋଲି।
ନାଇଁ ନାଇଁ ସେମିତି କିଛି ନାଇଁ ପ୍ରୀତମ ବାବୁ ତ ବଦଳି ଯାଇଛନ୍ତି ଆ ଆ ମୁଁ ତ ଜବରଦସ୍ତି ଖାଇବାକୁ ପଡୁଚି କିନ୍ତୁ ମୁଁ କଣ କହିବି ମୁଁ ତ ମୁଁ ବି ନିଜେ ବଦଳେଇ ପାରୁନି ମୁଁ ବି ଇଚ୍ଛା ହଉଚି ବେଳେଵେଳେ ତ ଖାଇଦୋଉଚି। ଆପଣ ଏବେ କୁହନ୍ତୁ ଲଗାତାର କୁହନ୍ତୁ ଯେତେ ଯାଏ କହିନୀ ସେବେ ଯାଏ କୁହନ୍ତୁ।
କଣ କହୁଥିଲେ ଆପଣ ଶୁଭାଗଲା ନାଇଁ ଆପଣ ମୁଁ କହୁଥିଲି ଯେ ଆମେ ଯୋଉ କୋହୁଥିଲେ ଭୋଜି କରିବା ବୋଲି ଆପଣ ତ ଆମିଷ ଖାଉଚନ୍ତି ତ ଆପଣଙ୍କ ପାଇଁ ଆମିଷରେ କିଛି ଚିକେନ କି ନହେଲେ କିଛି ମାଛ ଫାଚ କରିଥାନ୍ତେ ଆଉ ଆମେ ନିରାମିଷ ଲୋକଙ୍କ ପାଇଁ ପନିର କି ନହେଲେ କିଛି ଛତୁ ଭଳି କିଛି ଜିନିଷ କରିଥାନ୍ତେ ଯୋଉଟା କି ଆମ ପାଇଁ ଭଲ ହୁଅନ୍ତା। ହଁ ଆମେ ଯୋଉ ସେଠାକୁ ଯାଇକି ଯୋଉ କୋହୁଥିଲେ କୋରାପୁଟ ଯିବା ବୋଲି ସେଠାରେ ମଧ୍ୟ କିଛି ଯୋଉ କହନ୍ତି ପୋଡା ପୋଡି କରିକି ଖାଆନ୍ତି ଯୋଉ ଚିକେନ କୁ ତ ସେ ସେ ଜିନିଷ ମଧ୍ୟ ଅଛି ଆପଣ ଯଦି କହିବେ ମୁଁ ସେ ଜିନିଷ ବି କହିଦେବି ସେ ଭାଇଙ୍କୁ ଯେ ଆମ ପାଇଁ ସେ ଜିନିଷ ଆରେଞ୍ଜ କରିକି ଆଣିବେ ହାରି ତ ଆପଣ କୁହନ୍ତୁ ଆପଣ ଯଦି କହିବେ ତାହେଲେ ମୁଁ ସେଇ ଅନୁସାରେ ସେ କୋରାପୁଟ ଭାଇଟାକୁ କହିବି ଆଉ।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଆପଣଙ୍କୁ ଏଇ ବାବଦରେ କହିବି ଆମେ ସବୁ କରିିକି ଖାଇବା ଆପଣ ଜମା ସେଇ ବିଷୟରେ ଚିନ୍ତା କରନ୍ତୁ ନାହିଁ ମୁଁ ଯେତେବେଳେ ଖାଲି ସମୟ ପାଇବି ଆପଣଙ୍କୁ ଜଣେଇଦେବି। ଆମେ ଭଲ ଧରଣର ଏକ କରିବା ଭୋଜି କିଛି ସାଙ୍ଗ ମାନଙ୍କୁ ଡାକିବା। ପିଇବା ଖାଇବା ସବୁ କରିବା ଆରାମ ସେ ଶାନ୍ତି ତିନି ଦିନ ବିତା ଅତିବାହିତ କରିକି ଧୋଉଳିରେ ଶାନ୍ତି ସ୍ତୂପ ଦେଖିକି ଆସିବା।
ଆଜ୍ଞା ତାହେଲେ ସେ ଭଲ ହେଲା ଆପଣ ତ ରାଜି ଅଛନ୍ତି ଯାହାହେଲେ ବି ତ ମତେ ଲାଗୁଚି ଯେ ଏବେ ବହୁତ ଅଳ୍ପ ଦିନ ଭିତରେ ଆମେ କରିଦବା ସେ ସବୁ ଜିନିଷ। ବୋ କଣ କହୁଛନ୍ତି?
ହଁ ହଁ ମୁଁ ସେଥିରୁତି ଘରେ କହିକି କହିବି ଆପଣଙ୍କୁ ଆଗରୁ ତ ମୁଁ ଯାହା କରୁଥିଲି। ତ ନିଜେ ଇଚ୍ଛାରେ କରିଦଉଥିଲି ଏବେ ତ ନିଜେ କିଛି କରିପାରୁନାହିଁ। ଚାହା କରିବାକୁ ପଡୁଚି ଘର ଲୋକଙ୍କୁ ପଚାରିବାକୁ ପଡୁଚି। ତ ମୁଁ ଘର ଲୋକଙ୍କୁ ପଚାରିକି ଆପଣଙ୍କୁ ନିଶ୍ଚୟ ଜଣେଇବି ଆପଣ ସେଇ ସମୟ ଭିତରେ ଆପଣ ଆପଣ କାମ କରନ୍ତୁ ନହେଲେ ଗ୍ରାମକୁ ଯାଆନ୍ତୁ ଗ୍ରାମକୁ ବି ଆପଣ ଟିକେ ଯାଆନ୍ତୁ ଆପଣ ତ ଖରା ଛୁଟି ରେ ଯାଇଥିଲେ ଏବେ ଯାଆନ୍ତୁ। ଆଉ ଥରେ ବୁଲିକି ଆସିବେ।
ଆଜ୍ଞା ଆପଣ ଯୋଉଟା କହୁଚନ୍ତି ସେ ଜିନିଷ ବି ମୁଁ ମଧ୍ୟ କରିବି ମୁଁ କହୁଥିଲି ଯେ ଆପଣ ଏବେ ଯୋଉ ବର୍ଷା ହେଲା ଆପଣ ସେ ବର୍ଷାକୁ କେମିତି ଅନୁଭବ କଲେ। ମାନେ ଆପଣ ସେଟାକୁ କେମିତି ଭାବରେ ଏନ୍ଞ୍ଜୟ କଲେ ଟିକେ ମତେ କହିପାରିବେ କି?
ହଁ ହଁ ମୁଁ ତ ବର୍ଷାକୁ ଖୁବ୍ ଭଲ ଭାବରେ ଅନୁଭବ କଲି ଯେ ମୋ ଦେହଟି ଖରାପ ହୋଇଯାଇଚି ମୁଁ ଆଉ କେମିତି ଅନୁଭବ କରିବି ଅତ୍ୟଧିକ ଥଣ୍ଡା ଜ୍ବର ହୋଇଯାଇଚି ତଥାପି କାମକୁ ଯିବାକୁ ପଡୁଚି।
ତ ଆପଣ ଗୋଟେ କାମ କରନ୍ତୁ ବର୍ତ୍ତମାନ ଯୋଉ ଅଛନ୍ତି ବୈଦଙ୍କ ପାଖକୁ ଆଉ ଥରେ ଯାଆନ୍ତୁ କାରଣ ଆ ପଣ ପୂର୍ବ କଲ୍ ରେ ମଧ୍ୟ କହୁଥିଲେ। ଯେ ଆପଣଙ୍କୁ ବହୁତ ଜୋରରେ ଥଣ୍ଡା କାଶ ହୋଇଛି ତ ଆପଣ ବୈଦଙ୍କ ପାଖକୁ ଯାଆନ୍ତୁ ତାଙ୍କୁ ମେ କହି କି ଔଷଧ ନେଇକି ଆସନ୍ତୁ ଆପଣ ଖାଇବେ ଆଉ ବର୍ତ୍ତମାନ ମୁଁ ତ ସେଇ ବର୍ଷାକୁ ନେଇକି ଏ ବାହାରକୁ ଯାଇଥିଲି ଟିକେ ଓଦା ହବା ପାଇଁ ମତେ ଯେହେତୁ ବର୍ଷାରେ ଓଦା ହବା ପାଇଁ ବହୁତ ଭଲ ଲାଗେ। ତ ମୁଁ ବାହାରକୁ ଯାଇଥିଲି ଗୋଟେ ଓଦା ହବା ପାଇଁ ଓଦା ହେଇକି ଟିକେ ଆସିଲି ବର୍ତ୍ତମାନ ଟିକେ ଚାହା କରିକି ପିଉଚି ତ ଚାହା ପିଇବା ସରିଲା ପରେ ମୁଁ ଆପଣଙ୍କୁ ନହେଲେ କହିବି ମୁଁ ବର୍ତ୍ତମାନ ତ ଚାହା ପିଉଚି ଆପଣ କଣ କରୁଚନ୍ତି ଟିକେ କହୁନାହାନ୍ତି?
ମୁଁ ତ ଆପଣଙ୍କୁ କହିଲି ମୁଁ ଏଇ ବର୍ତ୍ତମାନ ବାଟରେ ଚାଲି ଚାଲି ଯାଉଚି ଆମ ଗ୍ରାମ ଦେବତୀଙ୍କ ପା ଖେରେ ହେଲେଣି ତ ଏବେ ତ ଦର୍ଶନ କରିପାରିବିନି ଆଉ କିଛି ସମୟ ପରେ ଆସି ଦର୍ଶନ କରିବି। ତାପରେ ଘରୁକୁ ପଳେଇବି ଆଉ କଣ କରିବି?
ଆଜ୍ଞା ଏ-ଏଇ ଚିନ୍ତାଧାରା ଆପଣଙ୍କର ଶୁଣିି ମତେ ବହୁତ ଖୁସି ଲାଗିଲା ଆପଣ ଯାହା ହଉ ଆମ ଗ୍ରାମ ଦେବତୀଙ୍କୁ ଯାଉଛନ୍ତି ଦେଖା ଦର୍ଶନ କରିବା ପାଇଁ ଆପଣଙ୍କର ଯାହା ହେଲେ ବି ଠାକୁରଙ୍କ ପାଖେରେ କିଛି ମନ ଅଛି ସେଟା ଶୁଣିକି ମତେ ବହୁ ଖୁସି ଲାଗିଲା ତ ସେଥିପାଇଁ ମୁଁ କହୁଥିଲି ଯେ ଆପଣ କେବେ ଆସନ୍ତୁ ଆମେ ଇସ୍କନ୍ ଫି କନ୍ ଯିବା ଆମ ପ୍ରୀତମ ବାବୁ ହେରିକା ବି କେତେ ଜଣ ଲୋକ ବାହାରୁଛନ୍ତି ଯିବା ପାଇଁ ତ ଆପଣଙ୍କୁ ବି ମୁଁ କହୁଥିଲି ଯେ ଆସନ୍ତୁ ମିଶିକି ଆମେ ଯିବା ମୋ ପାଖରେ ମଧ୍ୟ ଗାଡି ଅଛି। ତ ଆପଣ ଯଦି କହିବେ ମୁଁ ଆପଣ ସ ଆପଣଙ୍କୁ ବି ନେଇକି ଯିବି ହେରି।
ହଁ ହଁ ନିଶ୍ଚିନ୍ତ ମୁଁ ହେ ବିଷୟରେ କହିବି ଇସ୍କନ୍ ତ ଖୁବ୍ ଭଲ ଜାଗା। ବହୁତ ଶାନ୍ତିପୂର୍ଣ୍ଣ ଜାଗା ସେଠାରେ ଆମେ ନିଶ୍ଚିତ ଭାବରେ ଶାନ୍ତି ମିଳିପାଳେ ଦେଖନ୍ତୁ। ଚାଲୁ ଚାଲୁ ମୁଁ ଯେ ଥକି ଗଲିଣି ଆଉ କଣ କହିବି ଆପଣଙ୍କୁ?
ଆଜ୍ଞା ଆପଣ ତାହେଲେ ଜଲ୍ଦି ଘରକୁ ଯାଆନ୍ତୁ ଆପଣଙ୍କ ବାହରେ ବୁଲିବା ଟା ଠିକ୍ ନୁହେଁ କାରଣ ଆପଣଙ୍କ ଦେହ ଖରାପ ଅଛି। ତ ଆପଣ ଯଥାଶୀଘ୍ର ଘରୁକୁ ଯାଆନ୍ତି ବର୍ତ୍ତମାନ କାମ କର୍ମ କ୍ଷେତ୍ରରୁ କିଛି ଦିନ୍ ଛୁଟି ନିଅନ୍ତୁ। କାରଣ ଆପଣଙ୍କ ଦେହଟା ଅତ୍ୟଧିକ ଅସୁସ୍ଥ ଅଛି ସେଥିପାଇଁ ମୁଁ କହିଲି।
ହଁ ହଁ ତା ସେଥିପ୍ରତି ତ ମୁଁ ନିଶ୍ଚୟ ଧ୍ୟାନ ଦଉଚି। ଆଉ ଆପଣ ତ ଯେଉଁ ଇସ୍କନ ପ୍ରସ୍ତାବ ମୋତେ ଯିବା କଥା କହିଲେ ମୁଁ ଆପଣଙ୍କ ପ୍ରସ୍ତାବରେ ସହମତ ହେବି ଆଗାମୀ ଦିନରେ ଆପଣ ଏବେ କୁହନ୍ତୁ ମୁଁ ଆପଣଙ୍କୁ କହୁଚି ଆପଣ ଏବେ କୁହନ୍ତୁ ସେମିତି।
ଆଜ୍ଞା ତ ମୁଁ କହୁଥିଲି ଯେ ଆପଣ ଟିକେ ଅଧିକ ଚୁପ୍ ରହିଯାଉଛନ୍ତି। ତ ମୁଁ ଭାବିଲି ତ ଆପଣ କଣ ଗୋଟେ କାମ କରୁଥିବେ ବୋଲି ମୁଁ କଣ ଅଭେରେ ଅବେଳାରେ କଲ୍ କରିଦେଲି କି ଆପଣଙ୍କୁ?
ନାଇଁ ନାଇଁ ସେମିତି କିଛି ନାଇଁ ଠିକ୍ ସମୟରେ ଯେ କିନ୍ତୁ ପାଏ ମାନେ ଟିକେ ଯେତେ ଚାଲିକି ଯାଉଚୁ ତ ବାଟେରେ ଲୋକ ମାନ ଶବ୍ଦ ଆପଣଙ୍କ ବୋଧେ ହେ ଶୁଣା ଯାଉଥିବ ତ ସେଇଥିପାଇଁ ଆପଣ କହିଲି ଆପଣ କୁହନ୍ତୁ ଯେ ସେତେବେଳେ ଆପଣ ସେମିତି କହୁଥିବେ ଆପଣଙ୍କ ବି ଲାଭ ହେବ ନା ସେମିତି କହିଲେ ତ ବେଶୀ ସମୟ ଆପଣଙ୍କର ବି ହୋଇଯିବ। ତ ସେଇଥିପାଇଁ
ଅ ହ ତମ ଯୋଉଟା ଆପଣ ଯୋଉଟା କହୁଚନ୍ତି ସେଇଟା ଠିକ କଥା ଯେ କିନ୍ତୁ ମତେ ଲାଗିଲା ଯେ ଆପଣ କିଛି କାମ କରୁଛନ୍ତି ବୋଲି ସେଥିପାଇଁ ଆପଣଙ୍କୁ ଛାଡ଼ି
ହଁ ହଁ ଆପଣ କୁହନ୍ତୁ। ହାଲୋ।
ଲୋ।
ଆପଣଙ୍କ ବୋଧରେ ନେଟୱାର୍କ ଅସୁବିଧା ହଉଚି।
ନା ମୋର ବର୍ତ୍ତମାନ ତ ନେଟୱାର୍କ ଠିକ୍ ଅଛି ଆପଣ ବୋଧେ ଗ୍ରାମର ଏରିଆରେ ଅଛନ୍ତି ନା ସେଠି ଅଧିକ ନେଟୱାର୍କ ସ୍ଲୋ ହେଇ ତ ସେଥିପାଇଁ ଆପଣଙ୍କ ନେଟୱାର୍କ ସ୍ଲୋ ହେଇଥିବ ସେଥିପାଁ ଆ ଆପଣଙ୍କ କଥା ମତେ କିଛି ଶୁଭା ହେଲାନି କି ମୋ କଥା ଆପଣଙ୍କୁ କିଛି ଶୁ ବାଗୁଲ୍ ହେଲାନି।
ହଁ ମୁଁ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଲି ତ ଗ୍ରାମକୁ ସେଇଆ ହେଲା ମୁଁ ଏଇଠି ଗୋଟେ ମାଇଣ୍ଡଟା ଅତିବାହିତ କରିଦେଉଚି ବା ପରବର୍ତ୍ତୀ ଯେତେବେଳେ ମୁଁ ପହଞ୍ଚିବି ଆପଣଙ୍କ ସାଙ୍ଗେ ସାଙ୍ଗେ ମୋ କରୁ କରୁ ମାରିଦେବି ନା କଣ କହୁଛନ୍ତି?
ଆଜ୍ଞା ଆପଣ ଆଉ କିଛି ସମୟ ଅତିବାହିତ କରିଦିଅ ତାପରେ ଆମେ ଆପଣଙ୍କର କହୁଛନ୍ତି ଯୋଉଟା କାମ ଟା କରିଦବା ଆପଣଙ୍କ କାମ ସରିବା ପରେ ଦି ଜଣ ଯାକ ଟିକେ ଆପଣ ବିଶ୍ରାମ ନବା କାରଣ ଆମେ ଅତ୍ୟଧିକ ହେଲା କର୍ମ କଲେଣି ନା ସେଥିପାଇଁ ମୁଁ କହୁଥିଲି ଯେ ଆପଣଙ୍କ କାମଟା ସରିବା ପରେ ଆପଣ ଆମେ କିଛି ସମୟ ବିଶ୍ରାମ ନବା ବୋଲି।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ବିଶ୍ରାମ ନବ ମୁଁ ସେତେବେଳେ ପହଞ୍ଚିବି ଆଗାମୀ ଦଶ ମିନିଟ୍ ପରେ ଟିକେ ଛାଡ଼ିକି ମୁଁ ଆପଣଙ୍କୁ କରିବି ସାଙ୍ଗେ ସାଙ୍ଗେ କରିବିନି ମୁଁ କାମ ଟି ଟିକେ ଅଛି ତ ଘର କାମ।
ଆଜ୍ଞା ଆପଣଙ୍କ ଇଛା କିଛି ଅସୁବିଧା ନାହିଁ ଆପଣ ଯେତେ ଯେବେ ଫ୍ରି ହେବେ ମତେ କଲ କରିପାରିବେ। ମୁଁ ଫ୍ରି ଅଛି ଏବେ ସନ୍ଧ୍ୟା ପର୍ଯ୍ୟନ୍ତ ତ ଆପଣଙ୍କର ଇଚ୍ଛା ଆପଣ ଯେବେ ମୋତେ କଲ୍ କରିପାରିବେ।
ଠିକ୍ ଅଛି ବର୍ତ୍ତମାନ ଆପଣ ଯାଆନ୍ତୁ କଣ କରିବେ ମୁଁ ଆପଣ ଦଶ ମିନିଟ୍ ଛାଡ଼ି କରୁଛି।
ଆଜ୍ଞା ବର୍ତ୍ତମାନ ଯାଉଛି ଧନ୍ୟବାଦ ଜୟ ଜଗନ୍ନାଥ ଭାଇ।
ହଁ ଭାଇ ଧନ୍ୟବାଦ। ଭାଇ ଆଉ କିଛି କହିବେ କି?